ହ୍ୟାଲୋ
ହ ହ୍ୟାଲୋ ସୁପ୍ରଭାତ। ହ୍ୟାଲୋ।
ଆଜ୍ଞା ସୁପ୍ରଭାତ।
ହଁ ସୁପ୍ରଭାତ ମୁଁ ମୋ ସୁ ଆପଣଙ୍କୁ ସଠିକ ଭାବରେ ଆସୁ
ହଁ ପ୍ରଥମେ ସ୍ପଷ୍ଟ ଶୁଭୁ ନଥିଲା, ବର୍ତ୍ତମାନ ଠିକ ଅଛି ଆଜ୍ଞା।
ଠିକ ଅଛି ତ ଏବେ ହଁ। ଆଉ କିଛି ମୋର ପାର୍ଶ୍ଵ ପୃଷ୍ଠଭୂମି ଜନିତ କିଛି ଶବ୍ଦ ଆସୁନି ତ?
ନା ଆଜ୍ଞା, ଆପଣଙ୍କ ଚତୁଃପାଶ୍ୱରେ ସବୁ ଠିକ ଅଛି କହିବେ କି ମୋ ଚତୁରପାଶ୍ୱ
ହଁ ହଁ ଆପଣଙ୍କର ଠିକ ଅଛି ନହଲେ ମୁଁ ଆପଣଙ୍କୁ ଏତେ ଏବେ ସୁଦ୍ଧା ମୁଁ ଆପଣଙ୍କୁ ଜଣେଇ ଦେଇଥାନ୍ତି।
ଆଜ୍ଞା ଆଜ୍ଞା ବୋଧ ହୁଏ ଆମ ଏକ ସୁନ୍ଦର ଜାଗା ର ଉଚିତ।
ନିହାତି ନିହାତି ଆପଣ ମୁଁ ଜାଣିପାରୁଚଛି କୋଉ ଜାଗାରେ ଅଛନ୍ତି। ଆପଣ ସିନା କହିବାକୁ କୁଣ୍ଠାବୋଧ କରୁଛନ୍ତି। କିନ୍ତୁ ମୁଁ ଟିକେ ଟିକେ ଧାରଣା ଲଗେଇ ସାରିଲିଣି ଯେ ଆପଣ କେଉଁ ଜାଗାରେ ଟାକୁ ଏମିତି କହୁଛନ୍ତି।
ଆଜ୍ଞା ଆଜ୍ଞା ଆପଣ ଜାଣିପାରୁଥିବେ ସେ
ବିଦ୍ୟାର ବିଦ୍ୟାର ଭଣ୍ଡାର ନିହାତି ଭାବେ ବିଦ୍ୟା ମନ୍ଦିର ନିହାତି ଭାବେ ସେହି ଜାଗାରେ ଆପଣ ଅଛନ୍ତି। ଲକ୍ଷ ଲକ୍ଷ ପିଲାଙ୍କର ମାନେ ଜୀବନ ଯିଏ ସୁଧାରି ଦିଏ ଯୋଉ ଜିନିଷଟି ଯୋଉ ମନ୍ଦିର ଆପଣ ସେଠି ଅଛନ୍ତି, ଆପଣ ଗୋଟେ ବୋଧେ ମତେ ଲାଗୁଛି କୋଉଠି ପାଠାଗାରରେ ଅଛନ୍ତି ବୋଧେ।
ଆଜ୍ଞା ଆଜ୍ଞା ଯେତେବେଳେ ଆପଣ ବିଦ୍ୟା ମନ୍ଦିର କହିଲେ। ମତେ ଗୋଟେ କଥାଟି ମନେ ପଡିଲା।
କୁହନ୍ତୁ କୁହନ୍ତୁ।
ମଁ ମୋରା ଆଁ ଜଣ ସାରଙ୍କୁ ଭେଟିଥିଲି। ଗୋଟେ ସ୍କୁଲର ଆଜ୍ଞା। ଆପଣ ଜାଣିପାରୁଥିବେ ଥରେ ଆମେ ବାଇକ ରେ ଏଇ ବିଗତ ଦୁଇ ଗତ ଦି ଦିନ ତଳେ ଯାଇଥିଲେ ସେଇ ସ୍କୁଲର ସାର୍ ଜଣଙ୍କୁ। ମୁଁ ମୋର ଆମର ସରକାରଙ୍କ ତରଫରୁ ବା ଆମର ବନ ବିଭାଗ ବନ ବିଭାଗର ବନ ବିଭାଗ ତରଫରୁ ଯୋଉ ବୃକ୍ଷ ରପଣ ଏଇ ଯେହେତୁ ଏବେ ଗୋଟେ ବର୍ଷା ଋତୁ ଚାଲିଛି ବୃ ବୃକ୍ଷରୋପଣ ପାଇଁ, ବନ ବିଭାଗ ତରଫରୁ ଏକ ଟଙ୍କାରେ
ହୁଁ ହୁଁ ଆଛା ଆଚ୍ଛା।
ଏକ ଟଙ୍କାରେ ଗୋଟିଏ ଚାରା ପ୍ରଦାନ କରୁଛନ୍ତି। ଆଉ ପ୍ରତ୍ୟେକ ଆଧାର ନମ୍ବରରେ ଗୋଟେ ଆଧାର ସଂଖ୍ୟାକୁୁ ଗୋଟେ ଟେ ଆଧାର ସଂଖ୍ୟା ରୁ ସଂଖ୍ୟାକୁ ସର୍ବାଧିକ ଦଶ ହଁ ଦଶ ଗୋଟି ଚାରା ଏକ ଟଙ୍କାରେ ପ୍ରଦାନ କରୁଛନ୍ତି। ତ ସାର୍ ମଧ୍ୟ ଆସିଥିଲେ ତାଙ୍କ ସହ କଥା ହେଲି ଭେଟ ହେଲା ଖୁସି ଲାଗିଲା। ଏବଂ ସେ ମଧ୍ୟ କହୁଥିଲା କି ଆପଣ ଆସ ଆସୁଥିଲେ ଆଉ କାହିଁକି ଆସିଲେନି ଆଉ ଆମର ଛୁଆ ସବୁ ଆପଣଙ୍କୁ ଦେଖିଲେ ଆଉ ହେଟୁ ମୁଁ ମୁଁ ମଧ୍ୟ ମୋର ଅ ଉତ୍ତରରେ କହିଲି କି ସାର୍ ଆମର ସମୟ ହେଇଯାଇ ଥିଲା ସେତେବେଳେ ସଠିକ ସମୟ ଆମର ହୁଁ ବିଦ୍ୟାଳୟ ସମୟ ହେଇଥିଲା ତ ମୁଁ ଆସି ପାରିଲିନି ନିଶ୍ଚିତ ଭାବରେ ଆମେ ଦିନେ
ହଁ
ସାଥି ହେଇ ମୋର ସା ବନ୍ଧୁ ସହ ହଁ ବନ୍ଧୁ ସହ ଆସିବୁ ବୋଲି କଥା ଦେଇଚି।
ଆଚ୍ଛା ଆଚ୍ଛା ଓଇ ଦୁଇ ଦିନ ତଳେ ଭେଟିଥିଲେ ନାଇଁ କି ହଁ। ଓଉ ତାହଲେ ଏମିତି ହେଲେ ସେଇ ବିଦ୍ୟାଳୟରେ କଣ ଚାରା ରୋପଣ ହଉଥିଲା?
ସାର୍ ଆପଣଙ୍କ ଚତୁଃପାର୍ଶ୍ଵ ରୁ କିଛି ଶବ୍ଦ ଆସୁଛି ଟିକେ ମୁଁ ସଠିକ ଭାବେ କହିପାରୁନି ଛୁଆ
ହଁ ଏବେ ଏବେ ଆଉ ଆସୁନଥିବ ହଁ ସେଇ ଛୁଆ ପିଲା ଗୁଡା ଟିକେ ଖେଳୁଛନ୍ତି ତ। ଚଳିବ ଏବେ ଆଉ ଆସୁନଥିବ ହଁ ସେମାନେ ମଝିରେ ମଝିରେ ଟିକେ ପାଟି କରିଦଉଛନ୍ତି ସେଇମାନଙ୍କର ଭବିଷ୍ୟତ ପାଇଁ ହିଁ ତ ଆମେ ଏବେ କଥା ହଉଛେ।
ଆଚ୍ଛା ଆଚ୍ଛା।
ଦେଖିବାକୁ ଗଲେ ନାଇଁ କି ଆଉ ହଁ ହଁ ସେମାନଙ୍କୁ ଯଦି ଆମେ ଆଡେ ଏଡ଼େଇ ଦେବା ତାହେଲେ ଆମର ପ୍ରକୃତ ବାସ୍ତବିକ ଯଉ ଆମର ଚିନ୍ତାଧାରାଟି ଅଛି ସେ ପୁରା ଲୁପ୍ତ ହେଇଯିବ। ହଁ ତ ଆଚ୍ଛା ଜାଣିକି ବହୁତ ଖୁସି ଲାଗିଲା ନିହାତି ଭାବେ ଯେ ଚାରା ରୋପଣ ଏମିତି ଏମିତି ଗୋଟେ ହଉଛି ନା କି ମୁଁ ଏଇଟା ପ୍ରଥମ ଥର ପାଇଁ ଆପଣଙ୍କଠାରୁ ଶୁଣିବାକୁ ପାଉଛି ଆଉ ନିହାତି ଭାବେ ଗୋଟେ ପ୍ରଶଂସନୀୟ ପଦକ୍ଷେପ ଆମର ସରକାରଙ୍କ ଦ୍ଵାରା ଯେ ପ୍ର ପ୍ରତିଟି ବ୍ୟକ୍ତିଙ୍କୁ ସର୍ବାଧିକ ଦଶଟି ଚାରା ଦିଆଯାଏ। ପାରିବ ତାହେଲେ ମୁଁ ମଧ୍ୟ ଟିକେ ଚିନ୍ତା କରୁଛି ଆପଣ ଗୋଟେ କିଛି ଜାଗାଟେ ଗୋଟେ ବାଛନ୍ତୁ ସେଇଠି ଯାଇକି ଗୋଟେ ଉଁ ଗଛ ଲଗେଇବା କଣ କହୁଛନ୍ତି?
ଆଁ ଠିକ ଆପଣ ଠିକ କହିଛନ୍ତି ଆଜ୍ଞା ଆପଣ ମଧ୍ୟ ଜାଣି ଖୁସି ହେବେ ବର୍ତ୍ତମାନ ସୁଦ୍ଧା ମୁଁ ମୋର ଆଧାର ସଂଖ୍ୟାକୁ ପ୍ରଦାନ କରି
ହଁ ହଁ।
ଦଶ ଗୋଟି ଚାରା ଭିନ୍ନ ଭିନ୍ନ ଗଛର ଚାରାକୁ ନେଇକି ଆସିଛି ଆଉ ମୁଁ ବହୁତ ଜଲ୍ଦି ଏପର୍ଯ୍ୟନ୍ତ ରୋପଣ କରିନାହିଁ ମୋର ବାଡ଼ରେ ଆଜ୍ଞା ମୋ ବାଡ଼ରେ ର ରୋପୋଣ କରିବି ସେଇ ଉଦ୍ଦେଶ୍ୟରେ ମୁଁ ନେଇକି ଆସିଛି ତ ମୁଁ ଆଶା କରିବି ଏଇ ବର୍ ବର୍ଷା ସମୟ ବା ଏଇ ବର୍ଷା ଋତୁ ଅଁ ଯେହେତୁ ଚାଲିଚି ଆମେ ନିହାତି ଭାବରେ ପ୍ରତ୍ୟେକ ବ୍ୟକ୍ତି ଏକ ସୁସ୍ଥ ପରିବେଶ ର କାମ ମାନେ ଆଶା କରିକି ଯଦି ଆମେ ଗୋଟେ ଗୋଟେ ବୃକ୍ଷରୋପଣ ଅତି ବେଶୀ ରେ ଯଦି ଆମ ଦ୍ଵାରା ହେଉ ଛି ଦଶଟି ବହୁତ ଆମ ପାଇଁ ତା ଛଡା ଯଦି ଗୋଟେ ମଧ୍ୟ ହଁ।
କାରଣ ଦଶଟିକୁୁ ଆମେ ଯତ୍ନ ବି ଗୋଟିଏ ବି ଆପଣ ଯୋଉ କହୁଛନ୍ତି ଗୋଟିଏ ବି ଗଛ ଯଦି ଆମେ ଲଗେଇ ତାକୁ ଯତ୍ନର ସହକାରେ ଆମେ ତାକୁ ବୃଦ୍ଧି ହବାରେ ଯଦି ଆମେ ତାକୁ ସାହାଯ୍ୟ କରିଦବା ନା ସିଏ ବି ବହୁତ କିଛି ହେଇଯିବ, ସିଏ ବହୁତ ବଡ଼ କଥା।
ତ ମୋର ଅନୁରୋଧ ରହିବ ଆପଣ
ନାଇଁ ନାଇଁ ଅନୁରୋଧ କରନ୍ତୁ ନାଇଁ ଆରେ ଆରେ କି କଥା ଆପଣ ତ ଜାଣିଛନ୍ତି ଏଇ ସବୁ କାମରେ ମୁଁ କେତେ ମାନେ କେତେ ମା ମାନେ ମନ ମନ ରଖେ ନାଇଁ ନାଇଁ ମନ କେତେ ମୋର ଥାଏ ଏଇ ସବୁ କାମରେ। ପରିବେଶଟିକୁ ବଞ୍ଚାଇବା, ପରିବେଶର କିଛି ରକ୍ଷା କରିବା ତା ପ୍ରତି କି ଆମେ କାମ କରିବା ନିହାତି ଭାବେ ଆପଣ ମତେ ଠିକଣା ଦେଇଦେବେ। କୋଉଠୁ ସେଇଟା କଣ ମିଳେ ଆଁ ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ନିଶ୍ଚିତ ଭାବେ ଯିବା ହେଲା।
ନିଶ୍ଚିତ ଆଜ୍ଞା ଏହା ଅ ଅ ଉଁ ଅତି ଦୂର ନୁହେଁ। କି ଅତି ପାଖ ନୁହେଁ ଆମଠାରୁ ବହୁ ହଁ ଆମ ଠାରୁ ପାଖରେ ଯଦି କହିବା ଆମର ଉଁ ମହାବିଦ୍ୟାଳୟ ଆଦିବାସୀ ମହାବିଦ୍ୟାଳୟ ସମ୍ମୁଖରେ।
ହଉ ହଉ ହଉ, ହଁ ହଁ ହଁ ମୁଁ ଦେଖିଥିଲି ଦେଖିଥିଲି ମନେ ପଡିଲା। ଓହୋ ହୋ ସିଏ ଆଛା ଇଏ ଇଏ ଜିନିଷଟି କେତେ ଦିନ ଯାଏଁ ଅଛି ଏଇଟା?
ବଧ ହୁଏ ଆମ୍ ମାତ୍ ମତେ ମୁଁ ପଚାରିିବୁଝ ବୁଝିଥିଲି ସେ ବ୍ ବନ ବିଭାଗ କର୍ମଚାରୀ ମାନଙ୍କୁ। ସେମାନେ କହିଥିଲେ ଯେ ଆଁ ଅତି ବେଶୀ ରେ ଦି ଦିନ୍ ଆଜି ଆଜି କୁ ଯଦି ମିଶେଇକି ବଧ ହୁ ତିନି ଚାରି ଦିନ ତିନି ଦିନ କଣ ହଉଥିବ? ଆହୁରି ତିନି ଚାରି ଦିନ ଚାଲିବ ମତେ, ମୋର ଯାହା ମନେ ହଉଛି ବଧ ହୁଏ ସେମାନେ ଏକ ସପ୍ତାହ ପର୍ଯ୍ୟନ୍ତ କାର୍ଯ୍ୟକ୍ରମକୁ ଆଁ ଯୋଜନାରେ ରଖିଛନ୍ତି ପ୍ରଦାନ କରିବା ପାଇଁ ଏକ
ହଁ ହଁ ହଁ ଆଛା ଆଛା ତାହେଲେ ଏଇଟା ଯୋଉ ଦଉଛନ୍ତି ନ୍ତି ଆମର ସେ ଯୋଉ ସାରଙ୍କୁ ଆପଣ ଭେଟିଥିଲେ, ସିଏ ଏଇ ବିଷୟରେ ଆପ୍ ଆପଣଙ୍କୁ ଜଣେଇଲେ ନାଇଁ ଅବଗତ କରାଇଲେ।
ଆଁ ଅ କଥା ସେମିତି ନୁହେଁ ଆଜ୍ଞା। କଥା ଥିଲା ଯେହେତୁ ଆମ ଏ ସେଇ ବାଟ ଦେଇ ପ୍ର ପ୍ରତ୍ୟେକ ଥର ଗମନାଗମନ ଆମର ଯାତାୟତ ମୁଖ୍ୟ ରାସ୍ତା ରହୁଛି ତ ଆମେ ଦେଖିଲୁ ଏ କଣ ଗୋଟେ ନୂଆ ଶିବିରଟି ହେଇଛି ଯୋଉଠାରେ କି ଏତେ ଭଲ ସୁନ୍ଦର ବାର୍ତ୍ତା ଟିଏ ଦିଆ ହେଇଛି। ନ୍ତୀ ଏକ ପେଡ଼ ଏକ ମା କେ ନାମ ବୋଲି ତ ନିହାତି ଭାବରେ ଏକ ଏହା ଏକ ଆମ ମାନ୍ୟବର ମୁଖ୍ୟ ପ୍ରଧାନମନ୍ତ୍ରୀଙ୍କର ଏକ ସୁ ସୁନ୍ଦର ହ ଅଭିନବ ପ୍ରଚେଷ୍ଟା। ସୁନ୍ଦର ଗୋଟେ ଏ ଚିନ୍ତାଧାରା ତ ଆମେ ମଧ୍ୟ ଏଥିରେ ତାଙ୍କୁ ସହଯୋଗ ରହିବ, ରହିବା ଉଚିତ। ମନେକରି ଆମେ ମ
ଆଛା, ଆମର ସେ ବିଦ୍ୟାଳୟର ସାର ଆପଣ ମିଶିକି। ତାପରେ ଗଲେ ନାଇଁ କି? ଓ ହୋ ମୁଁ ଭାବିଲି କିଛି ବିଦ୍ୟାଳୟରେ ସେଇଦିନ କିଛି ଚାରା ରୋପଣ ର କିଛି ଚାଲ ଚାଲିଥିଲା ବୋଧେ ସେଇଟା ସାର୍ ଆପଣଙ୍କୁ ଜଣେଇଲେ। ନା ନିହାତି ଭାବେ ସେଇଦିନ ସାର୍ ବହୁତ ଦୁଃଖ ପ୍ରକାଶ କରିଥିବେ ନିହାତି। କାରଣ ତାଙ୍କୁ ବି ଟିକେ ଇଛା ଯେ- ଆମ ସହିତ ମିଶିବା ପାଇଁ, ମତେ ଟିକେ ଭେଟିବା ପାଇଁ। ଆ ଆମର କାରଣ ତାଙ୍କ ସହିତ ଯେବେ ବି ଭେଟେ ଆମର ଗୋଟେ ବହୁତ ମାନେ ବଢିଆ। ବାର୍ତ୍ତାଳାପ ଚାଲେ ସିଏ ବି ଗୋଟେ ବହୁତ ସହଯୋଗୀ ଶିକ୍ଷକଟିଏ ସିଏ ଜଣେ। କାରଣ ନିକଟରେ ହଁ କୁହନ୍ତୁ?
ମୁଁ ମଧ୍ୟ ସାର୍ ଙ୍କୁ ଅଳ୍ପ ବହୁତ ଜାଣିଛି ବହୁତ ସୁନ୍ଦର ବ୍ୟକ୍ତି। ଅଧିକାରୀ, ମେଳାପି ମଧ୍ୟ ଏବଂ ସହଯୋଗୀ ଏବଂ ବହୁତ ଉଁ ସ ହୃଦୟ ବ୍ୟକ୍ତି ଜଣକ ମୁଁ ସେହି ଶିବିରରେ ବନ ବିଭାଗ ଶିବିରରେ, ସେ ଚାରା ଶିବିରରେ, ମୁଁ ମୋର ଚାରା କୋଉ କୋଉ ଚାରା ନେବି ବା ଥିବା ସମୟରେ ତାର ମଧ୍ୟ ଆସି ପହଞ୍ଚିଲେ। ହଁ ସେମ ଆଗେ ଆସିକି ପହଞ୍ଚିଲେ। ତ ତାଙ୍କ ସହ ସେତେବେଳେ କଥାବାର୍ତ୍ତା ଆମର ବାର୍ତାଳୟପ କିଛି ସମୟ ହେଲା ତ ସାର୍ ମହାଶୟଙ୍କୁ କହିଲି କି ଆମର ଆପଣ ସା ଆପଣ କିଛି ନେବେ କି ଏଥିରୁ ଚାରା ବୋଲି କହିବାରୁ କହିଲେ କି ଆମ ବିଦ୍ୟାଳୟ ସମ୍ମୁଖରେ ମଧ୍ୟ ଏକ ମେଘା ନର୍ସରୀ ଟିଏ ଅଛି ଚାରା ର
ହଁ ହଁ ତାଙ୍କର ବିଦ୍ୟାଳୟ ଯୋଉପଟେ ଅଛି ସେପଟେ ହଁ ମେଘା ନର୍ସରୀ ଟି ଅଛି ହଁ।
ତ ମୁଁ ସେଇଥିରୁ କିଛି ଏ ନେଇ ଏନ ନେଇକି ଯିବି ମୁଁ ଅବଶ୍ୟ ଆସିଥିଲି ଦେଖିବା ପାଇଁ। କଣ କଣ ଉପଲବ୍ଧ ଅଛି। ତ ମୁଁ ଏଥିରୁ କିଛି ନେବିନି ମୁଁ ସେଥିରୁ ନେଇକି ଆମ ବିଦ ଦ୍ୟାଳୟରେ ଆ, ଛୁଆ ମାନଙ୍କ ସହ ମିଶ ମିଶିକି ରୋପଣ କରିକି ଏକ ସୁନ୍ଦର ବାର୍ତ୍ତା ଦେବି ଛୁଆ ମାନଙ୍କୁ ଆମର ଛାତ୍ରଛାତ୍ରୀ ମାନଙ୍କୁ ବୋଲି କଥାଟା ଗୋଟେ ସୁନ୍ଦର ଭାବେ କହିଲେ।
ନିହାତି ନିହାତି ବହୁତ ମାନେ ପ୍ରଶଂସନୀୟ କାମ ଏଇଟା ଗୋଟେ ଯେ। ଦେ-ଆମର କାରଣ ସେମାନେ ସିଏ ଆମର ଭବିଷ୍ୟତର ମାନେ ଭବିଷ୍ୟତର ହିଁ ନାଗରିକ ସେମାନେ କହିଲେ ଚଳେ। ତ ଏଇ ମାନେ ଯଦି ଏବେଠୁ ଏତେ ଛୋଟ ବୟସରୁ କମ ବୟସ ରୁ ଯଦି ସ ଚେତିତ ହେଇଯିବେ ଯେ ବୃ କ୍ଷର କଣ ଉପକାରିତା ହଉଛି କେତେ ମାନେ ଆର ଉଁ, କେତେ କଣ ଉପକାର ରହୁଛି ଆର ବିଭିନ୍ନ ପ୍ରକା ଶହେଟି ଗୁଣ ରହୁଚି ଏହାର ଉପକାରର। ମିଶିଜି ଶିଖିଯିବେ ବଲେ ସେମାନେ ଯାଇକି ଯ ଯେତେବେଳେ ବଡ଼ ବଡ଼ ପଦସ୍ତି ଅଧିକାରରେ ବସିବେ ସେମାନେ ବି ସେଇଭଳିଆ କିଛି ପଦକ୍ଷେପ ନେବେ। ଯୋଉଥିପାଇଁ ଆମ ପରିବେଶକୁ ହାନି ହାନି ଘଟ ଟିବ ନାହିଁ ଏ ଯୋଉ ଖଣି ଖୋଳିବା ପାଇଁ କିମ୍ବା ବିଭିନ୍ନ ପ୍ରକାର ରାସ୍ତା କରିବା ପାଇଁ ଯୋଉ ଯୋ ଉଭଳି ଭାବେ ବୃକ୍ଷ ଗୁଡାକୁ କଟା ଯାଉଛି ସେଗୁଡିକ ଧୀରେ ଧୀରେ କମ ହେଇପାରିବ। କାରଣ ଆଜିକାଲି ମୁଁ ବି ମୋର ବି ମତ ରୁହେ ଯେ ବୃକ୍ଷ ଲଗେଇବା ଠାରୁ ବି ବହୁତ ବଡ କାମ ରହୁଛି ଯୋଉ ବୃକ୍ଷ ଆମର ଯେତିକି ଅଛନ୍ତି ସେମାନଙ୍କୁ ବଞ୍ଚେଇବା। କାରଣ ଦୀର୍ଘ କୋଡିଏ ରୁ ତିରିଶ ବର୍ଷ ହେଲା ସେମାନେ ଏଇ ଧରାପୃଷ୍ଠରେ ଅଛନ୍ତି। ତ ଆମେ ଲଗେଇ ହେଲା ବି ବହୁତ ବଡ ଭଲ କାମ କିଛି ମନ୍ଦ କାମ ନୁହଁ। କିନ୍ତୁ ଏହାର କାରଣ ଏଇଟା ନୁହେଁ କି ଯେ ଆମେ ଯେତିକି ଗଛ ଆମର ଅଛି ସେତିକି କୁ ବି ନଷ୍ ଚ, କରିଦବା। ତ ମୁଁ ପ୍ରଥମେ ଏଇଟାକୁ ଲକ୍ଷ୍ୟ କରେ ଯେ କୋଉଠି ଯଦି ଗୋଟେ ଗଛଟିଏ ଅଛି ତାକୁ କେମତି ଅଧିକ ବଞ୍ଚା ଯାଇପାରିବ।
ଆଜ୍ଞା ଆପଣ ଯୋଉ କଥା କହିଲେ ମୁଁ ବି ସହମ
କାରଣ ଆମେ ଏବେ ଯୋଉ ଗଛ ବି ଲଗେଇବା ସିଏ ଦୀର୍ଘ ଦଶ ରୁ ପନ୍ଦର ବର୍ଷ ପରେ ବୋଧେ ସେ ଏତିକି ବଡ ହେଇପାରିବ। ତାପରେ ଯାଇକି ସିଏ ତାର ମାନେ ପ୍ରକୃତ ଉପଲବ୍ଧିଟା
ଜଣା ପଡିବ। ଆଜ୍ଞା ଆପଣଙ୍କ କଥାରେ ସହମତି ଆଜ୍ଞା ଏ ମୋତେ ଗୋଟେ କଥା ମନେ ପଡିଲା ବୋଧ ହୁଏ ମୁଁ ଷ-ଷଷ୍ଠ ସପ୍ତମ ଶ୍ରେଣୀ ବେଳକୁ ପଢିଥିଲି ଯେ ଉଏ, ଦଶ ଏ, ଶହେ ଏଁ, ଶହେଟି ପିଲା ଜନ୍ମ କରିବା ଅପେକ୍ଷା ଗୋଟିଏ ଗଛ ଯଦି ଆମେ ରୋପଣ କରିବା ତାହେଲେ ହଁ ମନେ ପଡିଲା ସ- ସଠିକ ଭାବେ ଉକ୍ତିଟି ମନେ ପଡିଲା। ଶହେଟି ସୁ-ଉଁ, ସୁଯୋଗ୍ୟ ସନ୍ତାନକୁ ଜନ୍ମ କରିବା ଅପେକ୍ଷା ଏକ ଯ ଉଁ, ଏକ ଗୋଟି ଯଦି ଆମେ ବୃକ୍ଷରୋପଣ କରିବା ତାହେଲେ ଅଧିକ ମହାନ କାମ ବା ପୁଣ୍ୟ କାମ ବୋଲି ପଢିଥିଲି ଆଜ୍ଞା। ତ ଏଇ ବାର୍ତ୍ତା ଟା ମୁଁ ବି ଏ ଆପଣଙ୍କୁ ବି କହୁଛି। ମୁଁ ମଧ୍ୟ ପାଳନ କରୁଛି। ସମ୍ଭବ ହେବ ତ ଏଟା ଗୋଟେ ସଠିକ ସମୟ ଆସିଛି ଆମ ପାଇଁ, ଆମେ ଆମେ ପରିବେଶ ର ଯତ୍ନ ନେବା, ସୁରକ୍ଷା ନେବା, ବଞ୍ଚେଇବା ଏବଂ ଆମର ପରବର୍ତ୍ତୀ ପିଢି ପାଇଁ, ଏକ ସୁ ସୁସ୍ଥ ପରିବେଶର ଗଠନରେ ଆମେ ସାହାଯ୍ୟ କରିବା।
ନିହାତି ନିହାତି ଏକଦମ ଠିକ କଥା କହିଲେ ଯେ, ଯୋଉଭଳି ଭାବେ ଆପଣ ଯୋଉ ବର୍ଷା ଦିନଟା ଅଛି। ମୁଁ ମଧ୍ୟ ସରକାରଙ୍କର ଏଇଟା ମଧ୍ୟ ଆଶା ରହିବ ଯେ, ସରକାରଙ୍କଠୁ ଯେତିକି ସବୁ ଗଛ ଲଗେ ଗେଆ ପାଇଁ, ଯୋଉ ବିଭିନ୍ନ ପ୍ରକାର ଯଦି ଯୋଜନା ମାନ ହଉଛି ସେଇଗୁଡିକ ଏ ଏଇ ସମୟ ମଧ୍ୟରେ ହିଁ, ଅଧିକରୁ ଅଧିକ ଥର ଏମିତି କରିଆ ଦରକାର। କାରଣ ସରକାର ଯଦି ଗୋଟେ ଲେଖିକି ଦେଇଦବ ଚିଠିଟିଏ, ତ ତାକୁ ସମସ୍ତେ ମାନିବା ପାଇଁ ପୁରା ଘଣ୍ଟ ହେଇକି ବସିଥାନ୍ତି। ତାକୁ ମାନିବାକୁ ନିହାତି ନିହାତି ଭାବେ ସମ ସମସ୍ତିଙ୍କି, ତ ଯାହାର ଇଚ୍ଛା ବି ନଥିବ ସେ କାମଟି କରିବ। ଆଉ ସେଇ ଇଛା ନ କାମ କରିବା ଭିତରେ ତ, ଆମର ଯୋଉ ଲକ୍ଷ୍ୟ ଥିବ ଆମେ ସେଇଟାକୁ ହାସଲ କରିଦବା ଆଉ। ଯେ ବୃକ୍ଷମୟ ଏବଂ ଜଙ୍ଗଲମୟ, ଯୋଉ ଆମେ ପରିବେଶ ଗଠନ କରିବାକୁ ଚାହୁଁଛେ ସେଇ ଦିଗ ପ୍ରତି ଆମେ ଉପଲବ୍ଧି ରେ ହାସଲ କରିଦବା।
ଆଜ୍ଞା, ଠିକ ଅଛି ଆଜ୍ଞା ଆପଣଙ୍କ ସ
କଥା ହେଇକି ବଢିଆ ଲାଗିଲା, ପୁଣି ଥରେ ଏକ ପୁଣି ଏକ ବିଷୟ ଉପରେ ଆଲୋଚନା କରିବା।
ନିଶ୍ଚିତ